ହ୍ୟାଲୋ, କୁହ କଣ କ ଚ
ଏଇ ବସିଛି ତ ଦେ, କାମ ଛୁଆ ଗଲା ପରେ ଆଉଜି ଆଜି ଶୋଇ ପଡିଥିଲି ଭଲ ଲାଗିଲାଣି। ଆଜି ଶୋଇ ପଡଥିଳୀ, ଉଠିଲି କିଛି କରିନି ମୁଁ କାମ ଏପର୍ଯ୍ୟନ୍ତ।
ଯାଇ
ମୁଁ ଉଠିଥିଲି ସାଢେ ଚାରିଟା।
ଓହୋ। ହ ନା ମୁଁ ସେଇ ପାଞ୍ଚଟା ସାଡ କରନ୍ତୁ ସାଢେ ପାଞ୍ଚଟା ପାଞ୍ଚଟା ପନ୍ଦର ସୁଦ୍ଧା ଉଠେ।
ଉଁ, ମୁ ସାଢେ ଚାରିଟାରେ ଉଠିଲି।
ହୁଁ।
ଖାଇବା, ବନେଇ ହେଲେ ନା ଖାଇବା ବନେଇଲି ସେମାନେ ଗଲେ ପାଞ୍ଚଟା ପଇଁଚାଳିଶ ରେ ଘରୁ।
ଓ ପାଞ୍ଚଟା ପଇଁଚାଳିଶ ରେ ଯାଉଛନ୍ତି ଆଉ।
ହୁଁ। ସେଥିପାଇଁ ମତେ ଟିକେ କଣ କହିଲୁ, ମାନେ ମିଳୁନି ଟିକେ ଶୋଇବା ପାଇଁ ଟିକେ ଜମାଟା। ରାତିରେ ବି କୋଉ ହେଲେ ଜଲଦି ହଉଛି, ରାତିରେ ବି ଏଗାରଟା। ଏଗାରଟା ପରେ ହେ ଆଉ
ହୁଁ।
ଓ ଖାଉ ତ ନାହାନ୍ତିି, ଆଉ ଯେତେଳେ ଡାକିଲେ କଣ। ନାଇଁ ସାଢେ ନଅଟା ହେଇଯାଉଛି ଖାଇଲା ବେଳୁ।
ଛୁଆଙ୍କର ବି ଶୋଇବା ହଉନଥିବ।
ଛୁଆଙ୍କର କୋଉଠି ହଉଛି, ତଥାପି କାଲି ମୋ ଝିଅ ଟିକେ ଏବେ ଟିକେ ବାରଟା ଯାଙ୍କେ ପଢେ। ଆଉ ଯଦି ପାଞ୍ଚଟାରେ ଉଠିବ ଆଉ ଆଠଟାରେ କହିଲୁ ପଢିପାରିବେ?
ହୁଁ।
ଦେହ ପୁଣି ତା ସାଦ୍ ଦବା ଦରକାର ନା ଯେ ପୁଣି ଆସୁଛି ସ୍କୁଲୁ ରୁ ପୁରା। ଘରେ ପହଞ୍ଚିଲା ବେଳକୁ ସାଢେ ଦିଟା। ଆଲା ହେଇତ ସରଙ୍ଗା ବେ ଟିଉସନ୍ ତାର ଅଛି ସନ୍ଧ୍ୟାରେ ଛଅଟାରେ। ଛଅଟା ରୁ ସାଢେ ସାତଟା।
ହଁ ହଁ।
କାଲି ଜଲ୍ଦି ଶୋଇ ପଡିଛି।
ହୁଁ।
ଛୁଟି ଦବାରେ ବାରଟା ସାଢେ ବାରଟା ଯାଏ ପଢେ।
ହଁ।
ଆଉ କାଲି ତାର କହିଲା ମତେ ନିଦ ମାଡିଲାଣି କାଲି। ଶୋଇପଡ଼ିଛି ସାଢେ ଦଶଟାରୁ।
ଆର ଟାୟାର୍ଡ଼ ହେଇଯାଉନଥିବେ କି ସକାଳୁ ଏତେ ରାତିକିରୁ ଉଠିକି। ପାଞ୍ଚଟା ପ।
ସେ କଣ ଟିକେ ଖାଇକି ଦେଖେ ଏଇତ ନଅ। ଖାଇବ ଯେ ଦିଟା ଯାଏ ସାଢେ ଦିଟା ଯାକେ ଜଣେ ରହିବ କହିଲୁ। ଛୁଆରା ଏଇତି ପାଇଁ ତାଙ୍କର ଦେହରେ ଲାଗୁନି। ଏବେ ଟିକେ ଦେହରେ ଲାଗିଯାଇଥିଲା।
ତାପରେ ସେ ତ କଣ କହୁଛି ଅଧା ଖାଏ ନେହି କିଛି ପନିପରିବା ତରକାରୀ।
ଇଏ ପନିପରିବା ହିଁ ଛୁଉନି କ। ମଟର ବାଛି ଦବ ଗାଜର ବାଛି ଦବ ବାଇଗଣ ଖାଇବନି କଲରା ଖାଇବନି। କିଛି ତ ପରିବା ଖାଆନ୍ତିନି କହିବାକୁ ଗଲେ ଖାଲି ଆଳୁ। ଏ ପନିର୍ ଫନିର୍ ଟିକେ ଯଦି ହବ ନହେଲେ ଉପମା ଫୁପମା ଆଦି କରିକି ଟିକେ ଦେବି। ମୁଁ ଦିନେ ଦିନେ ଗା ଜର ମଜରେ କରିପାରିବି
ଓହୋ ଏଇ ଯୋଉ ମୁଁ ଭାବରେ ଆସିନୁ ନା ଆସି ଯୋଉ
ହୁଁ।
ମୁଁ ଭାବେ ସିଏ କଣ କହିଲ ଟିକେ ଫେଚକାମିଆ ହୁଏ ମାନେ ସିଏ ତ କଣ ଛୁଆଦିନୁ କେତେ ଇଏ। ମୁଁ ଭାବୁଛି ପାଠ ଭଲ ପାଠ ଟିକେ ମଝିରେ ଡାଉନ୍ ହେଇଯାଇନଥିଲେ କି।
ହୁଁ।
ତ ଭଲ ମାର୍କ ରଖୁଛି।
ଏବେ ଏବେ ଯୋଉ ମାନେ ଭଲ ତାର ସବୁ ଭଲ କିନ୍ତୁ ତାର। ବଡ ଛୁଆଙ୍କ ଭଳିଆ ବୁଦ୍ଧିରା ସବୁ। ମାନେ କଣ କହିଲେ ଯେମିତି କଳୁଆ ମଳୁଆ ବୁଦ୍ଧି ଯେମିତି। ଏଟ ସଟ
ହଁ।
ଏବେ କିନ୍ତୁ ଏବେ ତୁ ଜାଣିପାରିବୁନି ଭିତିରିଆ ସେ ଚାଲାକ୍।
ଏ ସିଏ ବାବା ଛୁଆ ଦିନଠୁ ପ୍ରମଟ୍ ନା ସେଇଥିପାଇଁଁ।
ଏଇନେ ତୁ ଏଇ ଏଇନେ ତୁ ଏମିତି କଥା କହିଦବ ବଡ ଛୁଆଙ୍କ ଭଳିଆ। ଆଉ ବହୁତ ମାନେ କଣ କଲୁ ତତେ ତ ତୁ ଥରେ ତାକୁ କହିଥିବୁ ନା ସିଏ ତତେ। ତୋର ସୁ ମାନେ ଭିତିରିଆ ତତେ ପୁରା ଇଏ କରିଦବ।
ଆମ ମାମୁନି ଦେଇ ସେଇଭଳିଆ ନୁହଁକି।
ପୁରା ସମରେ ତା ମା ଆପଣ ଟୁ ସ ଭାରି ଏ ମାନେ ଗର୍ଭ ତ ଗର୍ବ ମୁର୍ତ୍ତ ଏବେ ଟିକେ ତାଙ୍କର ଟିକେ ଭଲ ଇନିକମ୍ ହେଇଗଲାଣି ନା ତା ବାପର
ହଁ ମଝିରେ ଟିକେ ଡାଉନ ହେଇଯାଇଥିଲା
ହଁ ଏବେ ଆଉ ନାଇଲ ଝିଅ ପୁଣି ସେଇଭଳିଆ ହୋଇସାରି
ହୁଁ କୋଉଠି ଚାକିରି କରିଛନ୍ତି
ତାଙ୍କର ପିଜି ହଉଛି ବାଙ୍ଗଲର୍ ଏବେ ଘରେ ଅନଲାଇନ ରେ କାମ କରୁଛନ୍ତି ଭୁବନେଶ୍ୱର ଯାଉଛନ୍ତି ତାଙ୍କର ମେନ୍ ଅଫିସ ଅଛି ଭୁବନେଶ୍ଵରରେ
ଆ ମାର୍କେଟିଂ ଲାଇନ ତ ଚାରି ଆଡେ ଆମ ଯାଉଛୁ ଆଜି କାଲକାଟା କାଲକାଟା ତ ଯାଇଛନ୍ତି
ହୁଁ ହୁଁ
ସେ ଏଇଠି ରହିଛନ୍ତି ଯେ ଆମ ଘର ପାଖରେ ଭଡା ନେଇକି
କ ପାଇଁ
କାର ନା କଆ ନା ପଇସା ହେଲେ ଜାଣିନୁ ଲୋକ କହେ ଆମେ କାହିଁ ତାଙ୍କୁ ଚଳେଇବୁ ଆମେ ଏକୁଟିଆ ଏକୁଟିଆ ଆସିବୁ
ଓ ରଙ୍ଗର ଖେଡି ଅଛନ୍ତି ତାଙ୍କ ଭାଇ କିଏ
ଆଁ
ତାଙ୍କର ଭାଇ ନାହିଁ ନା ଗୋଟେ
ହଁ ଆଛ ତାର ରାତିନି ଚାରି ଭାଇ ସୋନେ ତିନି ଭାଇ ତିନି ଭାଇ ରୁ ଭୁବନେଶ୍ୱରରେ ଗୋଟେ ଯିବା ମୁ ଅଛି ସେି ପାର୍ଲର ଦେଇଛି ପ୍ଲସ୍ ଚାକିରି କରୁଛି ସେ ତାର ସେଠି ରହିଛି ତାଙ୍କ ଶଶୁର ଘର ସେଇଷ ଆଉ ଜଣେ ଏଇଠି ଶାଶୁ ଶଶୁରଙ୍କୁ ରଖିଛି ଏମାନେ ତାଙ୍କର ଆଇିଲଣି ତ ତିନି ଚାରି ବର୍ଷ ହେଲାଣି ଏଇଠି
ଭଡା ନେଇକି ରହିଲେଣି
ହୁଁ ଦଶ ହଜାର ଟଙ୍କା ଦେଇ ଘର ଭଡା ଦେଇକି ରହୁଛନ୍ତି
ଏପ ସେମିତି ପଇସା ନ ହିଲଲେ ତ ଘରବଦୋଗରୁନ୍ତେନେ
ନା ହେଲା ଲକ୍ଷ ଦେଢ଼ ଲକ୍ଷେ ଭଳିଆ ଦରମା ପାଇଲେଣି ଆଉ
ହଁ ଏଇଟ ଘର ଭୁଡା ସେଇଠି ତମ ଘର ଆସିକି ଏଠି ଘର ଭଡା ନେଇକି ରହିିକି କଣ ଲାଭ
ଆଉ ଦଶ ଆଠ ହଜାର ଘର ଭଡା ଦି ହଜାର ଇଲେକ୍ଟ୍ରିି ବିଲ୍ ପୁଣି ତାଙ୍କ ଛୁଆ ଯୋଉ ସ୍କୁଲ ରେ ତାଙ୍କ ଛୁଆ ଯୋଉ ସ୍କୁଲ ରେ ପଢୁନାହାନ୍ତି ଆମର ତ ଏଇଟା ଏମ୍ ସିଏଲ୍ ର ଦେଇଛି ତାଙ୍କୁ ତାଙ୍କର ପ୍ରାଇଭେଟ ସ୍କୁଲ ତାଙ୍କର ଆଇସି ସ କର୍ସ ତାଙ୍କର ଅଧିକା ପଇସା ମାସକୁ ତାଙ୍କର ଯୋଉ ଛୁଆଙ୍କର ଯାଏ ମାସକୁ ଚାରି ହଜାର ପାଞ୍ଚ ହଜାର ଅେ ବସ୍ ନବା ଦି ହଜାର ସ୍କୁଲ ଫେୟାର ତିନି ହଜାର ପାଞ୍ଚ ହଜାର ଦି ଦି ଜଣ ଦି ଜଣଙ୍କର ମାସ କୁ ଦଶ ହଜାର
ହଁ
ସେ ଭଲ ସ୍କୁଲ ରେ ପଢ଼ୁଥିଲେ
ହୁଁ ହୁଁ
ବହୁତ ବାଟ ଜାଗା ସ୍କୁଲରେ ଏଠି ଦଶ ବାର କିଲୋମିଟର ଭଳିଆ ହବ
ଆଉ ସିଏ ଯୋ ପୁଅ ଟା ର ଏଇନା କଉ କ୍ଲାସ୍
ପୁଅର କ୍ଲାସ ଏଇଟ୍ ଏଇ ବର୍ଷ
ସିଏ ଭଲ ପାଠ ପଡୁଛି ତ
ଏ ମୁଁ ପଢୁଛି ଏତେ ଗଧ ନୁହଁ ତା ଟିକେ ଆସୁଛୁ ଟିକେ କମ୍ ହ କିନ୍ତୁ ଭଲ ଏତେ ଖରାପ ନୁହଁ ଗଦା ଯୁଆନ ସିଏ ତ ଓଟ କାଟିଆ ହେ କେ ଡେଙ୍ଗାଟେ ହେଇଗଲାଣି
ହୁଁ କିନ୍ତୁ ଯୋଉ କଣ କହିଲ ମା ମାମି ଦିଦିଠୁ ଯୋଉ ବାପା ପୁ ଭାଇ ଟିକେ ଭଲ ଜଣା ପଡୁନି
ହୁଁ ହୁଁ ହେଲେ କଣ ହବ ସିଏ ତ ସବୁ ବୁଧି ଦେଇ ଦେଇ ଦେଇକା ତା ମୁଣ୍ଡ ଟାକୁ ଖରାପ କରିଦେଲେ
ହଁ
ଶଶୁର ଜଣେ ଭଲ ପାଉଚନ୍ତି ମଝିରେ ଝଗଡା ମଗଡା ଚାଲିଥିଲା ଡ଼ିଷ୍ଟବାନ୍ସ ଟିକେ ଏମାନେ ତ ପଇସା ହେଲାଠୁ ପଳେଇଆଇଲେ ଇଆଡେ ରହିଛନ୍ତି ଆଉ ରହିଛନ୍ତି ଆରାମସେ
ଏବେ ବି ଦେହ ଟିକେ ଶାଶୁ ଶଶୁର ମାନେ ଟିକେ ଭଲ ଆ ମଝିରେ ସେ ଏତେ ଯିବା ଆସିବା ନଥିଲା ଏବେ ଟିକେ ଟିକେ ଗଲେଣି
ଆଉ ଜଲ ଦିଦିର
ହଁ ଜଲଦି ରହିନା ଭଲ ସବୁ ସେ ସିଏ ବି ସେମିତି ତା ଶାଶୁ ଶ୍ୱଶୁର ତ ଆଗେ କହୁଥିଲେ ଭଲ ନୁହଁ ଭଲ
ସିଏ ବା ଗୋଟେ ପୁଅ
ହୁଁ ଗୋଟେ ପୁଅ ଦିଟା ଝିଅ ସେ ଦିଟା ଝିଅ ବଡ ଝିଅ ବାହା ହେଇଛି ତାର କିଛି ଛୁଆ ପିଲା ହବନି ତାର କଣ ସବୁ ଆଉ ସାନ ଝିଅ ଟା ତ ବାହା ହେଇନି ଆଉ ସେଥିପାଇଁ ଶାଶୁ ର ଆଉ କିଛି ଉପାୟ ଅଛି ଏଇନେ ଆକୁ ଧରିକି ଚଳୁଛି
ହଉ ତା ଝିଅ ଟା ଘରେ ଅଛି ଗୋଟେ ଝିଅ
ହୁଁ ଘର ଅଛି ସେ ଚାକିରି ହସ୍ପିଟାଲ ରେ ଏଇ ଯୋଉ ସବୁ ଟେଷ୍ଟ ଫେଷ୍ଟ କରନ୍ତିନି ଗମେଣ୍ଟ ମେଡିକାଲରେ ସବୁ ଆଡ୍ ଆ ପର୍ମାନେଣ୍ଟ ହେଇନି କିନ୍ତୁ ହ କୋଡିଏ ତିରିଶ ହଜାର ଦରମା ପାଉଚି, ଘର ଭଡା ଯାଜପୁର ରୋଡ ରେ ତାଙ୍କର ଘର ଭଡା ଦି ତାଲା ଘର ଭଡା ଲାଗିଛି ଆଉ ବଡ ଝିଅ ତ ମା ଟିଚର ଅ ଅ ତାଙ୍କ ପାଖରେ ବି ସେଇ ଅଛି ବଡ ଝିଅ ତାଙ୍କର ଅସୁବିଧା ହେଇନି ଏଇନେ ନଣନ୍ଦ ମାନେ ତାଙ୍କୁ ସବୁ ଚଳେଇ ଦଉଛନ୍ତି ତାକୁ
ହୁଁ
ହୁଁ ଆଉ ତା ଝିଅ ଟା ପୁଣି ଆଦ ଆଦର୍ଶରେ ପୁଣି ପାଇଛି ତା ଝିଅ
ଏଇ ଯୋଉ ଜଲ୍ ଦି ବଡ ଝିଅ ଟା
ହୁଁ ସେ ଏଇ ଯୋଉ ଘଟ ଗାଁ ପାଖରେ ଗୋଟ ସ୍କୁଲରେ ଆଦର୍ଶରେ ଏଇ ତାର କ୍ଲାସ ନାଇନ୍ ହେଲାଣି
କ୍ଲାସ ନାଇନ୍ ହେଲାଣି ଜଲ୍ ଦିଦି ଝିଅର?
ହୁଁ ସେ ଶିଶୁ ମନ୍ଦିରରେ ପଡୁଥିଲା ନା ସେଥି ଲାଗି ତାର ଟିକେ ଜଲଦି ପଢ଼ି ଦେଇଛି।
ଦିଟାଙ୍କ ଝିଅ ଶିଶୁ ମନ୍ଦିରରେ ପଢୁଥିଲେ ଆର କ୍ଲାସ୍ ଫାଇବ ରୁ ହେଇଗଲା ଆଦର୍ଶ ରେ।
ଓହୋ ତାହେଲେ ସେ ଆଦର୍ଶ ସ୍କୁଲରେ ଫି ରେ ପଢୁଥିବ
ଫ୍ରିରେ ପଡୁଛି ଖାଲି ତାଙ୍କର ଟିଉସନ ହଉଛି ଆଉ ଯୋଉ ଯାଉଛି ଯୋଉ ବସ ରେ ନାଇଁ ସାତ ଆଠ କିଲୋମିଟର ହେଇଯାଉଛି ତ ଡେଲି ବସ୍ ରେ ଯିବା ଆସିବା କରୁଛି
ଅ ହ।
ବଢିଆ ପଢୁଛି ତା ଝିଅଡା ବଡ ଝିଅଟା କ୍ଲାସ ହଁ ନାଇଣ୍ଟି ଥ୍ରୀ ନାଇଣ୍ଟି ଫୋର୍ ପରସେଣ୍ଟ ଭଳିଆ ରଖୁଚି ମାର୍କ। ଓଡିଆ ମିଡିୟମ ରୁ ଇଂଲିଶ୍ ମିଡିୟମ ଯିବା କେତେ କଷ୍ଟ କହିଲୁ।
ହଁ ସେ କଣ ଓଡିଆ ମିଡିୟମ ରୁ ଇଂଲିଶ ମିଡିୟମ ଗଲା କି?
ଆଉ ସେ ପଢୁଥିଲା ଶିଶୁ ମନ୍ଦିରରେ।
ଆଦର୍ଶ ବି ଇଏ ନାହିଁ କି ଓଡିଆ ସେ କଣ ଇଂଲିଶ ଦେଲେ।
ଆଦର୍ଶ ତ ଇଂଲିଶ ମିଡିୟମ।
ନା ଓଡିଆ ଅଛି।
ସେ ଇ ଇଂଲିଶ ମିଡିୟମରେ ପଢୁ
ଇଏ ପଢିଥିବ କିନ୍ତୁ ଓଡିଆ ମିଡିୟମ ରେ ଆମର ବା ଛୁଆ ଏଠି ପଢୁଛନ୍ତି ଆଦର୍ଶ ଓଡିଆରେ।
ଓ ହୋ। ତାହେଲେ ହେଇଥିବ ଇଂଲିଶ ମିଡିୟମରେ ପ ଦିଟା କୁଆଡେ ଅଛି ତାପରେ ଦିଟା ସହ ହଉଥିବରେ ଦିଟା ସେକ୍ସନ ହଉଥିବ ଅଲଗା ଅଲଗା।
ହୁଁ ହୁଁ। ଇଂଲିଶ ମିଡିୟମ ଛୁଆ ଇଂଲିଶ ମିଡିୟମ ରେ ପଢିବ ଓଡିଆ ମିଡିୟମ ଛୁଆ ଓଡିଆରେ ଆ
ହେ ତାର କୋର୍ସ ରା କୋର୍ସରା ଯୋଉ ମାନେ ହା ହାର୍ଡ ଅଛି ଆଦର୍ଶ ର।
କେ ଜାଣି ମୁ ଜାଣିନି। ହଉ ତାହେଲେ ରଖୁଛି ଆଉ କେତେବେଳେ କରି ହଉ।